ଲୋ ବ ନମସ୍କାର ବନ୍ଧୁ।
ଆଉ ଅ ଏ ଆଉ କେମିତି କଣ ଅଛନ୍ତି ବନ୍ଧୁ?
ହଁ ବନ୍ଧୁ ମୁଁ ବହୁତ ଭଲ ଭାବରେ ଅଛି ଆମର ଏଇ ପରିବେଶ ସ ପ୍ରଦୂଷଣ ପାଇଁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଯାହା ଫଳରେ କି ଏ ପରିବେଶ ସୁସ୍ଥ ରହିଲେ ମଣୁ ମନୁଷ୍ୟ ସୁସ୍ଥ ରହିପାରିବ।
ଓ ଆପଣଙ୍କ ଏରିଆରେ କିଛି ଆ ଆପଣଙ୍କ ଗ୍ରାମ ପାଖେରେ କିଛି ଭଉତୁ ବଡ ବଡ ଯେହେତୁ କମ୍ପାନୀ ଗୁୁରା ରହିଛି ଆମର ବାୟୁ ପ୍ରଦୂଷଣ ଆପଣଙ୍କ ଏରିଆରେ ତ ବହୁତ ତୁ ହେଉଥିବ ଯାହାଫଳରେ କି ଆପଣଙ୍କର ଏରିଆରେ ବାୟୁର ପ୍ରଦୂଷଣ ହେଇଥିବାରୁ ଆପଣଙ୍କର ବହୁତ ଅସୁସ୍ଥ ଥିବେ ତ?
ଆଜ୍ଞା ବନ୍ଧୁ ନିଶ୍ଚିନ୍ତ। ଆମର ପରିବେଶ କୁ ପ୍ରଦୂଷିତ କରିବା ପାଇଁ ଏଠି ବହୁତ ସାରା ମୃ ର୍ଖ ଲୋକମାନେ ଅଛନ୍ତି ଯାହାକି ତାଙ୍କୁ ଯେତେ ସଚେତନ କରାଇଲେ ବି ସେ ସେଇ ଭୁଲଟି କରୁଛନ୍ତି ଯାହାଫଳରେ କି ନିଜେ ଅସୁସ୍ଥ ରହୁଛ ନ୍ତି ରୋଗଗ୍ରସ୍ତ ରହୁଛନ୍ତି ଅନ୍ୟକୁ ମଧ୍ୟ ରୋଗଗ୍ରସ୍ତ କରଉଛନ୍ତି।
ଆପଣଙ୍କ ଗ୍ରାମରେ ତ ଭଉତୁ ବାୟୁମଣ୍ଡଳ ଦୁଶିତି ହେବାରେ ତ କିଛି ତ ପ୍ରାୟତଃ ନିଶ୍ୱାସ ପଶୁସରେ ବହୁତ କ୍ଷତିଗ୍ରସ୍ତ ହଉଛ ହଉଥେବେ? ଯାହା ଫଳରେ କି ପ୍ରାୟତଃ ବୁଢା ବୁଢୀ ଆଉ ବୟସ୍କ ଲୋକ ବି ଆମର ନିଶ୍ୱାସ ନେବା ଫଳରେ ସିଏ ତାଙ୍କର ଦେହ ଅସୁସ୍ଥ ହୋଇଥାଇ ପାରେ।
ଆଜ୍ଞା ବନ୍ଧୁ। ଆମେ ପରିବେଶ ବହୁତ ତ ନାନା କାରଣ ମାନ ଯୋଗୁ ପ୍ରଦୂଷିତ ହୋଇଅଛି। ଯେପରିକି ଉଦାହରଣ
ପଦୂଷିତ ହୋଇଥିବାରୁ।
ଆଜ୍ଞା।
ବାୟୁମଣ୍ଡଳ ପ୍ରଦୂଷିତ ହେଇଥିବାରୁ ଆପଣଙ୍କ ଏରିଆରେ ବହୁତ ଅସମ ଅସମୁଖୀନ ହଉଛନ୍ତି। ଆପଣ କେମିତି କଣ ଆପଣ ବ୍ୟବସ୍ଥା କଲେଣି ଆପ ଆପଣଙ୍କର ଗ୍ରାମବାସୀ ଆଉ ଆପଣ
ବର୍ତ୍ତମାନ ନେବା ଆବଶ୍ୟକ ପଡୁଛି। ଯେପରିକି କଳକାରଖାନା ନିର୍ଗତ ଧୂଆଁ ମାନ ବାହାରିବାରୁ ଆମ ବାୟୁକୁ ସେ ପ୍ରଦୂଷିତ କରୁଛି। ତାକୁ ତ ଆମେ ଅଟକେଇ ପାରିବା ନାହିଁ ତଥାବି ଆମେ ମାନେ ଆମେ ମାନେ ମିଶିକି ଏକତା ହିଁ ବଳଭରି ବଳ ଭଳି ଆମେ ତାଙ୍କୁ ଆମେ ବୁଝାଇକି କହିବୁ କି କଳକାରଖାନାରୁ ନିର୍ଗତ ଗ୍ୟାସ ମାନ କମେଇବାକୁ ଯେତିକି ଆବଶ୍ୟକ ସେତିକି ର ଭାରୁ ଅ ଅତ୍ୟଧିକ ଭାରିବା ଦ୍ଵାରା ହିଁ ଆମକୁ ବିଭିନ୍ନ ହୃଦଘାତ ଯାନ୍ତ୍ରିକ ତ୍ରୁଟି ବିଭିନ୍ନ ପ୍ରଦୂଷ ସଣରୁ ମାନ ହ ହେବାର ଲୋକମାନ କୁ ରୋଗଗ୍ରସ୍ତ କରେଇ କରେଇ କରୋଉଛି। ଯାହା ଫଳରେ ଲୋକମାନେ ରୋଗଗ୍ରସ୍ତ ହୋଉଚନ୍ତି। ଆଉ ପୋଖରୀ ନଦୀ ନାଳ ହୁଡାରେ ଗାଈ ଗୋରୁ ମୃତ ମାନଙ୍କୁ ତାଙ୍କୁ ପକା ହଉଛି। ଆଉ ଲୋକମାନେ ତାଙ୍କର ସୁଧତ
ଲୋକମାନେ ତ ବୋହୁତ ପ୍ରାୟତଃ ଆପଣ ଜାଣିଥିବେ ଲୋକ ଗ୍ରାମବାସୀ ମାନେ ପ୍ରାୟତଃ ଆପଣଙ୍କର ନଦୀ ନାଳରେ ଯେହେତୁ ବ୍ୟବହାର କରୁଚନ୍ତି ତାଙ୍କର ତ ବୋହୁତ କ୍ଷତିଗ୍ରସ୍ତ ହୋଉଥବ। ଆପଣଙ୍କର ଗ୍ରାମରେ ପ୍ରାୟତଃ ଲୋକ ଚର୍ମ ରୋଗରେ ପୀଡ଼ିତ ଥିବେ। ଆଉ ବି ଉହୁଁ ଚର୍ମ ରୋଗ ହେଇଥିବାରୁ ପ୍ରାୟତଃ କାଛୁ କୁଣ୍ଡିଆ ହୋଇଥାଇପାରେ ଆପଣଙ୍କର ପ୍ରାୟତଃ ଲୋକଙ୍କର
ନିଶ୍ଚିନ୍ତ ବନ୍ଧୁ ଆମ ସମସ୍ତଙ୍କର ଏଠି ୟ ଚ ର୍ମ ରୋଗ ବ୍ୟାପୁଛି କାଛୁ, କୁଣ୍ଡିଆ, ଯକ୍ଷ୍ମା ଭଳି ବିଭିନ୍ନ ରୋଗ ମାନେ ବ୍ୟାପୁଛି। ଯାହା ଫଳରେ କି ଲୋକମାନଙ୍କୁ ସଚେତନ କରେଇବାନାଗି ଆମେ କ ଯାନବାହାନ ମାଧ୍ୟମରେ ହିଁ ପ୍ରଚାର ପ୍ରସାର କରିକି ଲୋକମାନଙ୍କୁ ସଚେ ତନ କରିବାକୁ ଚେଷ୍ଟା କରୁଛୁ ଯାହା ଫଳରେ କି ଲୋକମାନେ ଅଧାରୁ ଅଧିକ ସଚେତନ ମଧ୍ୟ ହେଲେଣି। ରୋଗ କୁ ବୁଝିପାରିଲେଣି ରୋଗ ହେଲେ ସେ ନିଜେ ଅସୁବିଧା ଭୋଗ କରୁଛନ୍ତି ଏବଂ ଅନ୍ୟ ପଡୋଶୀ ମାନେ ମଧ୍ୟ ଅସୁବିଧା ଭୋଗ କରୁଛନ୍ତି, ସେଥିପାଇଁ ଆମେ ତାଙ୍କୁ ଭୋହୁତ ବୁଝୋଉଛୁ। କିନ୍ତୁ କିଛି ଅସାମାଜିକ ବ୍ୟକ୍ତି ଅଛନ୍ତି ତାଙ୍କର ବୁ ବୁଝାମଣା ରେ ସେ ତ୍ରୁଟି ରହିଯାଉଛି, ସେମାନେ ବୁଝୁନାହାନ୍ତି। ଯାହା ଫଳରେ କି ତାଙ୍କୁ ଭୋହୁତ କଷ୍ଟ ରେ ଆମେ ବୁଝେଇବାକୁ ପଡୁଛି ସେମାନେ
ଆପଣ ତ ପ୍ରଥମ ମ ବନ୍ଧୁ ମୋ କଥା ଟି ଶୁଣନ୍ତୁ ଟିକେ, ଆପଣ ତ ପ୍ରଥମ ତ ଯେହେତୁ ଆମର କଳକାରଖାନାରୁ ଯେହେତୁ ଆମର ବୋହୁତ ଆବର୍ଜନା ଜିନିଷ ବାହାରୁଛି ସିଏ ଯେହେତୁ ଆମର ନଦୀ ଏ ନାଳରେ ଆମର ଛାଡି ଦେଉଛନ୍ତି ପ୍ରଦୂଷିତ ପାଣି ଆଉ ବି ବାୟୁମଣ୍ଡିଳ ବାୟୁମଣ୍ଡଳ ପ୍ରଦୂଷିତ ହଉଛି ତାଙ୍କର କଳାକାରାରଖାନା ଟିକ ଧୂଆଁ ବାହାରୁଛି। ଆମେ କେମିତି କଣ ସମାଧାନ କରିବା ବନ୍ଧୁ ମୁଁ ଆପଣଙ୍କର ଗ୍ରାମ ର ମୁଖିଆଙ୍କୁ ଆପଣ ଗୋଟେ ଦିନ ବୈଠକ କରିକି ସନ୍ଧ୍ୟାରେ କିଛି ଆଲୋଚନା କର କିନ୍ତୁ ଯେମିତି କିି ଗ୍ରାମର ସବୁ ବାସି ଆଉ ଆମର ହୁଁଁ। ଅଁ ଯେତିକ ଆମର ଗା କଲେକ୍ଟର ଯେହେତୁ ରହିଚନ୍ତି ଜିଲ୍ଲାର ପରିଷଦ ତାକୁ ଧରିକିଣି ଆପଣ ଟିକେ ଯାଆନ୍ତୁ ଆପଣଙ୍କର କଳକାରାଖାନାକୁ ଗ୍ରାମ ପାଖରେ। ତାହେଲେ ଯାଇକି ସମାଧାନ ହେଇପାରିବ। ନହେଲେ ଏ ତ ଆପଣଙ୍କର ଏରିଆରେ ତ ପ୍ରାୟତଃ ପ୍ରଦୂଷିତ ହେବ। ଆଉ ବି ଆମର ପାଣି ପ୍ରଦୂଷିତ ହବ ପ୍ରାୟତଃ ଜାଣିଥିବେ ମୁଁ ହେଲି ଏତିକି ରୋଗ ହେଇଥିବାରୁ ପ୍ରାୟତଃ ହାର୍ଟ ଜନିତ ରୋଗ ମାଡ଼ି ଯାଉଚି।
ଆଜ୍ଞା ବନ୍ଧୁ ଆପଣ ବହୁତ ସୁନ୍ଦର ଭାବରେ ମତେ ଚମତ୍କାର ଢଙ୍ଗରେ ପରିବେଶର
ବାୟୁ
ପ୍ରଦୂଷଣର ବାୟୁ ପ୍ରଦୂଷଣ ବହୁତ ସୁନ୍ଦର ଭାବରେ ମ ମତେ ବିସ୍ତୃତ ପ୍ରଣାଳୀ ଭାବରେ ବୁଝାଇଛନ୍ତି। ମୁଁ ମଧ୍ୟ ବୁଝି ହିଁ ପାରିଛି। ଆପଣଙ୍କ ଭଳି
ଆପଣଙ୍କ ଏରିଆରେ କାମରେ ଯଦି ନଗେଇ ପାରିବେ ଆପଣ ବନ୍ଧୁ ମୁଁ ବହୁତ ଖୁସି ହେବି। ଯାହାଫଳରେ କି ଆପଣଙ୍କ ଗାଁ ସୁରକ୍ଷିତ ରହିବ।
ନିଶ୍ଚିନ୍ତ ବନ୍ଧୁ। ତୁମ ପରି ବନ୍ଧୁଟେ ସମସ୍ତଙ୍କୁ ମିଳୁଥାଉ। ସବୁବେଳେ ସମସ୍ତଙ୍କୁ ଏମିତିଆ ମିଠା ମିଠା କଥା କହିକି ବହୁତ ସୁନ୍ଦର ସୁନ୍ଦର କଥା ମାଧ୍ୟମରେ ଲୋକଙ୍କ ମନ ଜିଣି ବୁଝାଇ ସୁୁଝାଇ ଅସାମାଜିଙ୍କ ପ୍ରାଣୀମାନଙ୍କୁ କିପରି ଭାବରେ ଆପଣଙ୍କ ଭଳି କଥା କହି ଢଙ୍ଗରେ ଆମେ ବୁଝାଇ ପାଇଲେ ସେଇଟା ହିଁ ଆମର ବଡ଼ ପଣ ହେବ। ସେଥିପାଇଁ ଆମେ ସମସ୍ତ ଲୋକମାନଙ୍କୁ ଏମିତି ମିଠା ମିଠା କହିକି ଭଲ ଭାବରେ ବୁଝେଇବାକୁ କୁ ଚେଷ୍ଟା କରିବୁ।
ତ ଆମର ବୁଝେଇବା ତ ଆମର ବନ୍ଧୁର କର୍ତ୍ତବ୍ୟ ଯେହେତୁ ରହୁଚି। ଆମେ ସେ ବୁଝେଇବାର କାରଣ କେମିତି ରଖିପାରିବା ଆମେ ଯଦି କାମରେ ନଗେଇ ପାରିବା ଆମେ ସମସ୍ତେ ତାହେଲେ ଯାଇଁକି ଆମ କଳକାର ଖାନା ଧୂଆଁ ରୋକିବା ବନ୍ଦ କରିବ ଆଉ ଯେହେତୁ ଆମର ନ ଆମର ନଦୀ ଯେହେତୁ ଯାଉଛି ଉଁ ତା ଯେହେତୁ କଳକାରଖାନାରୁ ପାଣି ଛାଡୁଛନ୍ତି। ତାକୁ କେମିତି ବନ୍ଦ କରିପାରିବା। ଏଥିରୁ ତ ଜାଣୁଛନ୍ତି ଆମର ଯେତିକ ପଶୁ ପକ୍ଷୀ ମାନେ ନଦୀରୁ ପାଣି ପିଉଚନ୍ତି। ଯାହାଫଳରେ କି ସିଏ ବି ଅସୁସ୍ଥ ହେଉଛନ୍ତି। ହଁ। ଆମେ ବି ଆମ ପଶୁ ପକ୍ଷୀ ଯେହେତୁ ରହୁଚନ୍ତି ଗାଈ ବଳଦ ମଇଁଷି ହରିଣ ଛେଳି ପ୍ରାୟତଃ ଯେହେତୁ ପିଉଚନ୍ତି ପାଣି ବ୍ୟବହାର କରୁଛନ୍ତି। ତାଙ୍କର ବି ଦେହର ଅସୁସ୍ଥ ହଉଛି। ଯାହା ଫଳରେ ସିଏ ବି ମୃତ ହାତ ହେଉଛନ୍ତି। କାରଖାନା ପାଣି ବ୍ୟବହାର କରୁଥିବାରୁ।
ନିଶ୍ଚିନ୍ତ ଉଦ୍ଭିଦ ପ୍ରାଣୀ ପରସ୍ପର ପରିପୂରକ ଅଟନ୍ତି। ଉଦ୍ଭିଦ ବିନା ପ୍ରାଣୀ ବଞ୍ଚିପାରିବ ନାହିଁ କି ପ୍ରାଣୀ ବିନା ଉଦ୍ଭିଦ ହିଁ ବଞ୍ଚିପାରିବ ନାହିଁ। ପରସ୍ପର ନିର୍ଭରଶୀଳ ହୋଇ ବଞ୍ଚିଥାନ୍ତି ପରିବେଶରେ। ପରିବେଶକୁୁ ମୁଖ୍ୟତଃ ଆମେ ସୁସ୍ ହ ରଖିବା ଦ୍ଵାରା ହିଁ ସମସ୍ତେ ଉପକୃତ ରହିବେ ପ୍ରାଣୀ ହେଉ କି କି ଆଉ ଉଦ୍ଭିଦ ସେଥିପାଇଁ ଆମେ
ଯୋଉ ଆମର ଅ ନଦୀନାଳରେ ଯେହେତୁ ଅପରିଷ୍କାର ରହୁଚି ଆମେ କେମିତି କଣ ତାକୁ ବନ୍ଦ କରିପାରିବା ଯାହାଫଳରେ କି ଭଲ ପାଣି ବ୍ୟବହାର କରିପାରିବେ ଆମର ପଶୁପକ୍ଷୀ ଆମ ଗ୍ରାମବାସୀ ବି। ଏଇଥି ବ୍ୟବହାର କରୁଚନ୍ତି କିମିତି ସୁରକ୍ଷିତ ଭାବେରେ ବ୍ୟବହାର କରିପାରିବି।
ସରକାର ନିଶ୍ଚିନ୍ତ ଭଲ କଥାଟେ କହିଲେ ସରକାରଙ୍କୁ ପାଖକୁ ଏ ଖବରଟି ଦବା ଯାହାଫଳରେ କି ନିଜ ନିଜ ଗ୍ରାମର ବିକାଶ ପାଇଁ ପ୍ରତ୍ୟେକଟି ଗ୍ରାମର ବିକାଶ ପାଇଁ ଆମେ ଯୋଜନା କୁ ହାତକୁ ନବା। ଭଲ ଭାବରେ କାମଟିକୁ କରାଇବା ଲୋକମାନଙ୍କୁ ସଚେତନ କରାଇବା। ତା ଫଳରେ ହିଁ ଆମେ ସୁସ୍ଥ ଜୀବନ ଯାପନ ଗଢି ତୋଳିବାରେ ସହାୟକ ହେବା ନଚେତ୍ ଲୋକମାନେ ପ୍ରତି ମୁହୂର୍ତ୍ତରେ ହିଁ ବିପଦଜ୍ଜନକ ଭାବେ ରହିବେ ମୃତ୍ୟୁ ମୁଖରେ ପଡିବେ।
ମୁଁ ତ ବନ୍ଧୁ ବହୁତ ଖୁସି ଏବି ଯେ ଆପଣଙ୍କର ମୋ କାମରେ ଯୋଉ ମୋ କଥାରେ କିଛି କାମେରେ ନଗେଇ ପାରିବେ ଯଦି ଆପଣ ଗ୍ରାମ ବି ବହୁତ ଓ ବହୁତ ଖୁସି ହେବେ ଯାହା ଫଳରେ ଆପଣଙ୍କ ଗ୍ରାମରେ କିଛି ଚର୍ମ ରୋଗ ବ୍ୟାପିବନି ଆଉ କିଛି ଜଳର ଅଭାବ କିଛି ରହିବନି ଆଉ ବ୍ୟବହାର କରୁଥିବା ଜଳ ବି ବହୁତ ସପା। ଆଉ କେହି ବ୍ୟବହାର କରିପାରିବେ ନଈର ପାଣି। ଆଉ କଳକାରଖାନାକୁ ହୁଁ କେମିତି ଆମେ ବନ୍ଦ କରିପାରିବା ସେଇପାଇଁ ବ୍ୟବସ୍ଥାଟି ନେବା। ଆମ ଗ୍ରାମବାସୀ ଏକତ୍ରିତ ହେଇଯିମି। ଆପଣ ବନ୍ଧୁ ଅ ଆଜି ଉଁ କାଲି ଭିତେରେ ଆପଣଙ୍କ ବୈଠକ ବସେଇ କେମିତି ସମାଧାନ କରିବେ ଆପଣ
ନିଶ୍ଚିନ୍ତ ବ ନିଶ୍ଚିନ୍ତ ବଧୁ ଆପଣଙ୍କ କଥା ମୋର ପ୍ରତ୍ୟେକ ଟିମ୍ କଥା ମନେ ରଖିଚି।
ହ
ଆଜ୍ଞା ବନ୍ଧୁ ନିଶ୍ଚିନ୍ତ ଆପଣ ପ୍ରତ୍ୟେକଟି କଥା ମୋ ମନେ ରହିଲା। ନିଶ୍ଚିିନ୍ତ ଭାବେରେ ମୁଁ କାଲି ସୁଦ୍ଧା ବଏସ୍ ବୈଠକ କରି ଆମ ଗ୍ରାମବାସୀ ମାନଙ୍କୁ ସଚେତନ କରେଇଆକୁ ଚେଷ୍ଟା କରିବି। ଧନ୍ୟବାଦ ନମସ୍କାର ନମସ୍କାର।